ହ୍ୟାଲୋ।
କଣ କରୁଛନ୍ତି?
ଏଇ ବସିଛି ଆଉ
ହୁ ହୁଁ ଆଉ ଯୋଉ ଖୋଜୁଥିଲେ କାମ ମିଳିଲା।
ହଉ।
କୋଉଠି ପୁଣି କଲେ?
ଲିଙ୍କି ଡ୍ରା।
ଓ ହୋ। ପୁଣି ଯୋଉ ଫ୍ଲିପକାର୍ଟରେ ନେଇଥିଲେ କଣ କରିବ ବୋଲି ଡକ୍ୟୁମେଣ୍ଟ ସ ସେ ପୁଣି ସଟ ଆଉଟ୍ ହେଲା ନା ସେ ପ୍ରୋବ୍ଲେମ୍।
ହେଲା।
ହୁଁ ହୁଁ। ବ୍ଲିଙ୍କିଟ୍ରେ କଲେ କଣ ସୁବିଧା ଫ୍ଲିପକାର୍ଟରେ କଲେ କଣ ସୁବିଧା?
ଫ୍ଲିପକାର୍ଟରେ କଲେ ଟିକେ ଅଧିକ ପଇସା ବ୍ଲିଙ୍କିଟରେ କମ ପଇସା।
ହୁଁ ଧର ପାଞ୍ଚ କିଲୋମିଟର ଗୋଟେ ଜିନିଷ ନେଇକି ଯିବ ତ କେତେ ଟଙ୍କା ଦେବେ?
ବର୍ଷା ହଉଥିଲେ ଶହେ ଟଙ୍କା, ବର୍ଷା ନ ହଉଥିଲେ ଷାଠିଏ ଟଙ୍କା।
ହୁଁ। ବର୍ଷା ହଉଥିଲେ ସେ ଶହେ ଟଙ୍କା ପାଞ୍ଚ କିଲୋମିଟର ଭିତରେ ଅଧିକ ହେଲେ ଅଧିକ ପଇସା ଆଉ।
ହଁ।
ମୁଁ ଗୋଟେ ଆକ୍ଚୁଆଲି କଣ କହିଲ, ମୁଁ ଗୋଟେ ପାର୍ସଲଟେ ଅର୍ଡ଼ର କରିଥିଲି। ସେ ପାର୍ସଲଟା ଆଇଲା ଆମର ଯାହା ପିନ୍ ମୁଁ ସେଇଆ ଦେଇଛି। ସିଏ ମତେ କହିଲେ କି ଅଲଗା ଗୋଟେ କଣ କହିଲେ କହିଲ ଏକାବନ ନା ଉଣେଇଶି କଣ ଗୋଟେ ଲାଷ୍ଟ ପକେଆକୁ ମାନେ କି ମୁଁ କହି ସେ ଟା କହିଲେ ସେଟାକୁ ପକେଇଲେ ଆମକୁ ଟିକେ ଅଧିକ ପଇସା ମିଳିବ। ମାନେ ଯଦି ସେଠିକି ପାର୍ସଲଟା ନ ଆସିଲା। ନା ଆମେ ଆଣିକି ଦବୁ କିନ୍ତୁ ଆପଣ ଟିକେ ଏଇଟା ପକେଇଲେ ଆମକୁ ଅଧିକ ପଇସା ମିଳିବ।
ଓହୋ।
ଏମିତି କହିଲେ ସେ ଯଦି ଅଇକା ଚେଞ୍ଜ ହେଇଯିବେ। ପୁଣି ଆଉ ଗୋଟେ କୋଉଠିକାର ପିନକୋଡ ନା ଟା ପୁଣି ସେଠି ମୋର ପାର୍ସଲ ପଳେଇବ ମୁଁ କିଏ ବୁଝିବ ଏତେ ହଇରାଣ। ସେଇଟା ପକେଇଲେ ଭଲ ହବ ନା ନା କଣ ହବ?
ନାଇଁ ତମେ ନିଜ ନିଜ ପିନକୋଡ଼ ଦିଅ।
ହୁଁ।
ହୁଁ ମୁଁ ବି ସେଇଆ କଲି, କଣ ଶୋଇଚ ନା କଣ?
ନା ନା ଶୋଇନି ଏ ଦେହଟା ଖରାପ ହେଇଯାଇଛି।
ଅ ହଁ ଯୋଉ ଘରେ ଥିଲେ ତାପରେ ବାଙ୍ଗଲୋରେ ରହିଲେ ସେଠିକା ଯୋଉ ପାଣି ପାଗ। ପୁଣି ଏଠିକି ଆଇଲେ ଏଠିକାର ଯୋଉ ପାଣି, ଏବେ ଯୋଉ ସିଜନ ଚେଞ୍ଚ ହଉଛି। ବର୍ଷା ହଉଛି, ଭୁବନେଶ୍ୱରରେ ଏବେ ସିଚୁଏସନ୍ଟା କଣ ଅଛି?
ଆଜି ବର୍ଷା ହେଇନି ସକାଳୁ ଦି ଦିନି ହେଲା ବର୍ଷା ଢାଳୁଛି।
ହଁ କାଲି ତ ଆମର ପୁରା ରାତି ସାରା ବର୍ଷା। ଏଇ ଏବେ ଏବେ ଟିକେ ଛଡ଼ିଲା।
ହୁଁ। ଖାଇଥିଲେ କଣ?
ଖାଇଥିଲି ଚକୁଳି ଖାଇଥିଲି।
ଉଁ ହୁଁ।
ତମେ?
ଉଁ ମୁଁ ଏଇ ବରା ଘୁଗୁନି ଖାଇଥିଲି।
ହୁଁ ବାହାରିଲା ବାହା ଗୋଟେ ଜିନିଷ କହିଲ ଆମର ଯୋଉ ବାହାରେ ରହୁଛ ବାହାରେ ହେଲା ଭୁବନେଶ୍ଵର ଆଉ ଗାଁ କିବା ଯୋଉ ବାଙ୍ଗଲୋର ରେ ଥିଲ, ବାଙ୍ଗଲୋର ଗାଁ ଭିତରେ ଫରକ କଣ ଆସୁଛି?
ଯାହା ଇଚ୍ଛା ଖାଇପାରିବ ଗାଁରେ ରହିଲେ ବୋ ବାଙ୍ଗଲୋରରେ ବାଧ୍ୟ ଯାହା ଥିବ ସେଇଆ ଖାୟ।
ହୁଁ ସେଟା ନିଜେ କରିିକି ଖାଇବାକୁ ପଡିବ ନାଇଁ କି।
ନିଜେ କର ନହେଲେ ହୋଟେଲ କୁ ଯିବ ହୋଟେଲ ରେ ଆମ ଓଡିଶା ଖାଇବା ନଥିବ ତ ଯାହା ଥିବ ଖାୟ।
ନ ଖାଇଲେ ଉପାସରେ ରହିବ ଆଉ, ବାଙ୍ଗଲୋରରେ ସେମିତି ନାହିଁ ଆଉ। ଯୋଉ ଏଠି ଆମର ଭୁବନେଶ୍ଵରରେ ସେମିତି ନାହିଁ ଆଉ ମିଳିଯିବ, ଘର ଖାଇବା ମିଳିଯିବ କିନ୍ତୁ ସେଠି ମିଳିବ।
ତାପରେ ବି ଆମ ଘରେ ଯେମିତି ଖାଇବୁ ଯେମିତି ଭଲ ଜିନିଷ ଟା ଖାଇବୁ। ଭୁବନେଶ୍ୱରରେ ହୋଟେଲରେ ଖାଇଲେ କଣ ସେମିତି ଜିନିଷ ଖାଇବୁ କି?
ଅଛି ଭଲ ହୋଟେଲ ଅଛି କମ ପଇସାରେ ପୁରା ଘରୋଇ ଖାଇବା ଦଉଛି କିନ୍ତୁ ବାଙ୍ଗଲୋର ରେ ଏଗୁଡ଼ା କିଛି ନାହିଁ ଯୋଉ ଖଟା ପାଣି, ଭାତ।
ହୁଁ ହଁ ସେଇଟା କଣ କହୁଚ ମୁଁ ତ କେବେ ବାଙ୍ଗାଲୋର ଯାଇନି ଏଇ କଣ କହନ୍ତି ଗୋଟେ ଖଟା କଣ ପାଣି କଣ ଏମିତି।
ଉଁ ଖଟା ପାଣି ଭାତ।
ଆଉ କଣ ଅରୁଆ ଟା ସେଠି ବେଶି ଖାଆନ୍ତି ବୋଧେ ଲୋକ?
ହଁ ଏଦି ଉଷୁନା ହାତ ହିଁ ନାହିଁ ଯଦି ଉଷୁନା ହାତ ରାନ୍ଧିବ ବହୁତ ଟାଇମ ଲାଗିବ।
ଉଁ ହୁଁ ନା ଏମିତିରେ ବି ତ ଉଷୁନା ଟା । ଆମର ଏଠି ଖାନ୍ତିନି। ଏଠି ବେଶୀ ଲୋକ ମିଳନ୍ତି।
କଣ ହେଇଛି?
କି ବେଶୀ କୋଉ ଲୋକ ଦେଖିବାକୁ ମିଳନ୍ତି।
ହୁଁ।
ତାମିଲ ହ୍ୟାଲୋ ସେଠି ବେଶ୍ ସି କଣ ତାମିଲ ଲୋକ ଦେଖିବାକୁ ମିଳନ୍ତି ବୋଧେ?
କର୍ଣାଟକ କାନାଡା କାନାଡା ଲୋକ।
କାନେଡ଼ା। ହଁ। ଓହୋ କ୍ୟାନାଡ଼ା ଲୋକ ବେଶୀ।
ହୁଁ।
ହୁଁ କଣ ହେଇଛି ତୋର? ହ୍ୟାଲୋ।
ହୁଁ।
ଦେହ ତମର କଣ ହେଇଛି?
ଥଣ୍ଡା ଟିକେ ଧରରି ଦେଇଛି ଆଉ
କଣି
କଣ ହେଇଛି?
ପାଣିପାଗ ଚେଞ୍ଜ ହଉନିନୁ ସେ ତ
ଖାଲି ବର୍ଷା ଢାଳୁଥିଲା ମୁଁ ଯାଇକି ପାର୍ସଲ ଦେଇକି ଆସିଲି। ମୁଁ ସବୁ ମନା କରିଥିଲେ ଶୁଣିଲେ ଧରିଦଲା ଥଣ୍ଡା ଟା ସେଥିପାଇଁ।
ଓ ହୋ ତାପରେ ଯଦି ଦେଇ ଦେଇକି ଆସିଲ ରାତ ଦ
କିଛି ନାହିଁ ଆସିଲି ଶୋଇଲିୁ ଆସିଲି ଗାଧୋଇଲିି ଶୋଇଲି।
ହୁଁ ଏଇଟା କଣ ଘର ହେଇଛି ମା ଘଷଦଉ କି ନା ସେ ଛି ଛୁ ଛୁଆଟା ହେଇ ଯାଇଛି। ନିଶ୍ଚୟ। ନାଇଁ କି।
ହଁ ସେଇବେ ଆଜି ଏ ଯ ଯାଇଛିି କବୁ
ଗୋଟେ ଦିନ ତୁମେ କେତେଟା ପାର୍ଲ ଦିଅ?
ଏଟି ବିଙ୍କିଟି ନୁହଁକି ବର୍ଷା ହଉଥିଲା। ନେରୋଲାଜି। ଚୋଟା ଦେଲେ ଆରାମସ ହଜାର ଟଙ୍କା ହେଇଯାଇଥିଲୁ ହଜାର ଟଙ୍କା ହେଲେ ମାସ କେତେ ହେଲା ତିରିଶ ହଜାର ଟ
ହୁଁ ହୁଁ ହୁଁ।
ମୁଁ ଜବ୍ କଲେ ମତେ କେତେ ଦବ କି ପନ୍ଦର କୋଡିଏ ହଜାର ଭିତରେ ଦବ। ଏଞଜଲ। ଗଲି ବୁଲିଲି ବାଇକ ଧରିକି ବୁଲିଲି ପାର୍ସଲ ଦେଲି ଏଜୟ ଲାଗିଲା ନୂଆ ନୂଆ ଜାଗା ଦେଖିଲି ନୂଆ ଲୋକଙ୍କ ସାଙ୍ଗରେ ଭେଟିିଲି। କାଲି ମୁଁ ଜାଣିଛ ନା ଯୋଉ ଅସୁର ସିରିଜ ଦେଖିଛ।
ଆଁ।
ୱେବ ସିରିଜ ଦେଖିଛ ଅସୁର
ହଁ।
ଏରା ଗୋଟେ କେଶବ ଭରଦ୍ୱାଜ ଅଛି ଜାଣିଛ ନା?
ହୁଁ ହୁଁ ହୁଁ।
ତା କାଲି ପାର୍ଶଲ୍ ଦବାକୁ ଯାଇଥିଲି ସେ ଭୁବନେଶ୍ୱରରେ।
ହୁଁ।
ସେଇଟା ହେଲା କଥା କାଲି ଏଇ ଅମଲାନ୍ ଏଲିନା ଯୋଉ ଆପାର୍ଟମେଣ୍ଟରେ ରହୁଛନ୍ତି ସେଇ ଆପାର୍ଟମେଣ୍ଟକୁ ଯାଇଥିଲି ତାଙ୍କ ସାଙ୍ଗରେ ଭେଟ ହେଇଥିଲି ମାନେ ଯାଇଥିଲି। ତ ଏଇଭଳିଆ ନୂଆ ନୂଆ ଲୋକଙ୍କ ସାଙ୍ଗରେ ଭେଟିଲି ବାସ୍। ଏଞ୍ଜୟ କରି କହିଲି ମୁଁ ଆଜି ଏଞ୍ଜାଏ ଅନ୍ କରିନି ମୁଁ କାଧେଇବି ଖାଇବି ଯିବି ଅନ୍ କରିବି। କରିବି କୋଉ କେହି ମତେ ପଦେ କହିବେନି ତମେ କାହିଁକି ଆ ଡୁଟି ଏତେ ଲେଟରେ ଆସିଲ। କାଇଁ ଏତେବେଳ ଯାଏଁ ଅନ୍ ମୋ ଇଛା ହବ କାମ କରିବି ଇଛା ହବ କାମ କରିବି ଆଜି ଭଲ ଲାଗୁନି କାମ କରିବି। ମତେ କେହି କହିିବାକୁ ନାହାନ୍ତି।
ଭଲ ତ।
ଆଉ ମୁଁ ଯିବି ମୁଁ ଏଇ ଯୋଉ ବାଙ୍ଗାଲୋରରେ ଥିଲି ସିଷ୍ଟମ୍ ଆଗରେ ବସିଥିବ ସିଆଡୁ ସୁପରଭାଇଜର ଆସିବ ବହେ ସୋଦିକି ଯିବ। ଏ ଚାର ଆସିବ ବହେ ସୋଦିକି ଯିବ ଏଇୟା ଆଉ।
କମେ ହେଲାନି?
ହଁ, ହଁ। ଆରେ ମୁଁ ପ୍ରେସର୍ ନାଁ। ଆ ପ୍ରେସର୍ କଣ ମାନେ ଆସୁ ଆସୁ ସବୁ ଶିଖିଯିବ କି?
ନାଁ, ନା। ଠିକଥା ତା, ସେଠି ସିଏ କରିବ ମାନେ ପଇସା ଦେଲେନି କଇବି।
ହଁ।
ସେଇଭଳିଆ ପୋଷ୍ଟରେ ଯେ ସେଇଭଳିଆ ପୋଷ୍ଟରେ ତମକୁ ରଖିବାର ଅଛି। ଶିଖିଗ ଗୋଟେରେ ବସିକି ଭାରି ବୋରିଙ୍ଗ୍ ଲାଗିବ।
ଦଶ ଶ ଘଣ୍ଟା ଦଶ ଘଣ୍ଟା, ବସି ବସି ଅଣ୍ଟା ବିନ୍ଧିଲା। ହଁ, ତାପ ପାଞ୍ଚ ଦିନ ପରେ ତାଙ୍କୁ କିଇଲି, ସାର୍ ମତେ ପୋଷ୍ଟ୍ ଷ୍ଟ ହବନି ମୋତେ ଅଲଗା ଅଲଗା କାମ ଦିଅନ୍ତୁ। ସେଇଠୁ କହିଲେ ତମେ ନହେଲେ ଗୋଟେ ସୁପ୍ ଆବସେଣ୍ଟ ଥିଲା କହିଲେ ନହେଲେ ଚାଲ ମାନେ କଲା ସମସ୍ତଙ୍କ ଉପରେ। ସେ ଯୋଉ ଚିଲ୍ କାମଟା ସୁପରାଇଜର କର ମତେ କହେଲେ କର। ଭାଈ ବାଇଠୁ ବୁଲିଲି, ଦି ଦିନୀ ବୁଲି ମୋ ଗୋଡ ଫୁଟିକା ହେଖ।
ହୁଁ।
ପ୍ରାୟ ଏ ଆପର୍ଟ ମାନେ ଆମ ଡିପାର୍ଟମେଣ୍ଟ ଟା ଟୋଟାଲୀ ହେଇଥିବ ଗୋଟେ କିଲୋମିଟର ଯାଏ ଲମ୍ବା? ପୁରା ବୁଲିବ ଚିଲ୍ଲେଇବ ତା ଭିତରେ ହବ ନାଇଁ? ନ ଚିଲ୍ଲେଇଲେ ଯଦି ବସିଯିବ ଏଚ୍ ଆର୍ ଆସିକି ସୋଦିବ।
ହଁ।
ଏଇୟା ଆଉ।
ଭଲ ତମର ଏ କାମ ଭଲ। ମୁଁ ଯେତିକି ଜାଣିଲି ଭଲ ଯେତେବେଳେ ଇଚ୍ଛା ହବ
ସରିତ୍ ମୁଁ, ମୁଁ କାଲି ଉଠିଲି ଦଶଟାରେ ହେଲା କିି ଯାଇଁ ଚେକ୍ କିଣି ଗଲି। ଆସିଲି ଆଟ୍ଟାରେ ପର ହଜାର କଣ ହେଇଗଲା? ଫେରେ ଖାଇବା ଆସ୍ ସେଇଠି ଉମ୍ ମାନେ ଅ ଯଉ ଦଶଟାରେ ଗଲି ଜଳଖିଆଟା ଖାଇଦେଲି ତିରିଶ ଟଙ୍କା। ଗାଧୁଆବେଳେ ବିରିନ - ବିରିୟାନୀ ଗୋଟେ ବଡେଇଦେନି ଶହେ ଟଙ୍କା। ରାତି କିି ଆସ୍ ସିକି-ଇ ରୁମ୍ ରେ କଣ ହେଇଥିଲା ଖାଇଦେଲି, ମାନେ ମୋର ଦେଢଶହ ଟଙ୍କା ଦୁ-ଦୁଇଶହ ଟଙ୍କା ଖାଇବାକୁ ପଳେଇଲା। ହଜାର ଟଆଁ ମୋର କାଲି ହେଇଥିଲା। ଦୁଇଶହ ଟଙ୍କା ଖାଇବା, ଶହେ ଶୁଣୁନା ଦୁଇଶହ ଟଁଆ ଖାଇବା ପଡିଲା। ଶହେ ଟଆଁ ଏଁ ରୁମ ଭଡ଼ାଯାଉ।
ହୁଁ।
ଗାଡି ତିନିଶହ ଯାଉ, ଚାରିଶହ ଟଙ୍କା ବଞ୍ଚିଲା।
ହୁଁ।
ଖାଇ ପିଇକି ଏଞ୍ଜୟ କରି ଚାରିଶହ, ଫେର ଶୋଇକି ଆରାମ୍ ରେ ଗଲି ମୁଁ। ମୁଁ ଆଉଆଉ ଦଶହ ଦଶଟା ଘରେ ଗଲି ଦଶଟାରେ ଯାଇଁକି ଆଟ୍ଟାରେ ପଳେଆଇଲି।
ହୁଁ, ଯଦି ତମେ ଶୀଘ୍ର ଯାଇଥାନ୍ତ, ତମର ଯୋଉଟା ସାତଟାରେ ଯାଇଥାନ୍ତ, ତମର ଏଇ ଯୋଉ
ପନ୍ଦର ସତର୍ ଶହ ଭଳିଆ ହେଇଯାଇଥାନ୍ତା।
ହୁଁ।
ମୋର ଏଇକ୍ଷୀଣା ପଇସା କମ୍ ମୋର ଏଇଖୀଣ କଥା ହେଲା ମୁଁ ଏଇଖୀଣ ନିଜ ଖର୍ଚ୍ଚଟା ଉଠେଇବାର ଅଛି। ମୁଁ ଘର ଚଳାନ୍ତି ହଁସକାଳୁ ଉଠିକି ଆମ ମାମୁଁ ଯୋଉ ଭଳିଆ ଯାଉଚନ୍ତି। ଭୋଉରୁ ଯାଉଚନ୍ତି ଆସୁଚନ୍ତି ରାତି ବାଟାରେ।
ହୁଁ। ହୁଁ।
ଏକାଥରେ ଦି ହଜାରେ ଅଢେଇ ହଜାରେ କରିକି ଆସୁଚନ୍ତି ମୋର ସେଇଗୁଡ଼ା ଦରକାର୍ ନାହିଁ ମୁଁ କାହିଁ ଏତେ କମ୍ ଏଜରୁ ଏତେ ଖଟି
ହଁ ହଁ ହଁ ଠିକ୍ କଥା ଏବେ ଶିଖ ଜିନିଷଟା କେମିତି କଣ କଲେ ସହଜ ହବ ଆରାମସେ କାମଟା କର ଲାଇଫରେ ସବୁ କିଛି ଅଛି ପଇସା ପଛରେ ଗୋଡ଼େଇଲେ କଣ ହବ।
ହଁ ମୁଁ ମୋଲାଇଫକି ଏଞ୍ଜୟ୍ କରିବାର ଅଛି ବାସ୍।
ତା ସହିତ ବାପାଙ୍କ ଉପରେ ଯେମିତି ପ୍ରେସର ନହବାର ଅଛି ସେଇଥିପାଇଁ କାମ କରିବାର ଅଛି।
ସେଇ ସେଇତ ପଳେଇ ଆସିଚି ସେତାକୁ କହିଲି ତମେ ଘର କଥା ବୁଝ ମୁଁ ମୋକଥା ବୁଝୁଚି।
ହୁଁ ବାପା କଣ କରନ୍ତି?
ବାପା ପୂଜା କରନ୍ତି କୋଲକତାରେ।
କୋଉଠି?
କୋଲକାତା।
ଅଁ ହଁ ମୋର ଗୋଟେ ସାଙ୍ଗଟିଏ ଅଛି ପଣ୍ଡା ବୋଲି ତା ତାଙ୍କ ବାପାବି ସେଇ କଟକରେ ପୂଜା କରନ୍ତି। ତାଙ୍କରି ସବୁ ଏକା।
ଓହୋ ହୁଁ।